ହଁ। ଆଜ୍ଞା ନମସ୍କାର ଏ କଣ କରୁଥିଲେ?
ହୁଁ ନାଇଁ ମୁଁ ଅପେକ୍ଷା କରଛି। ମୁଁ ଟିଚର ଅଛି।
ଆଜ୍ଞା ଆପଣ କଣ କରୁଛନ୍ତି ଏବେ?
ବର୍ତ୍ତମାନ୍ ମୁଁ ମୋବାଇଲ ଦେଖୁଥିଲି ନ୍ୟୁଜ୍ ଦେଖୁଥିଲି ମୋବାଇଲ
ଆଜ୍ଞା। ଆଉ? ଆପଣଙ୍କ ସେପଟେ କଣ ସବୁ ଅଛି ମାନେ ବୁଲିବା ପାଇଁ ସବୁ?
ଆମର ଅଛି ପ୍ରସିଦ୍ଧ ଅଁ ତରା ତାରିଣୀ ସମସ୍ତେ ଜାଣିଛନ୍ତି ବୋଧେ ଜାଣିଛନ୍ତି ଆପଣ ଆମର ଏପଟେ ତାରାତାରିଣୀ ପ୍ରସିଧ୍ୟ ଦେବୀ ମନ୍ଦିର।
ଆଜ୍ଞା।
ଶୁଣିଛନ୍ତି?
ହଁ ଶୁଣିଛି ତାରା ତାରିଣୀ ପୀଠ।
ଆଁ ତାରା ତାରିଣୀ ପୀଠ ଶକ୍ତି ପୀଠ ଅଛନ୍ତି ସେ ଗୋଟେ ଆଉ ଭୈରଵୀ ବି ଗୋଟେ ଶକ୍ତି ପୀଠ ଅଛି। ଆ ଦୁଇଟି ତାପରେ ମହୁରୁ କାଳ ମହୁରୁ କାଳିଆ। ଆଉ ପଞ୍ଚମା ଗଜାନନ ଗଣେଶ। ଏଇ ଏଇ ଗୋଟେ ପ୍ରସିଦ୍ଧ ଜାଗା ଅଛି ଏଠି ଏତିକ।
ଆଜ୍ଞା ମୁଁ ତ ସେପଟେ ଲାଇନରେ କିଛି ଯାଇନି ଆଜ୍ଞା।
ନାଇଁ ଜାଣିନାହାନ୍ତି ଅଁ ତା ପରେ ରହିଲା ଆଉ ଗୋଟେ କଥା ରହିଲା କିଛି ବିଶେଷ କିଛି ନାହିଁ। ଆମର ଏଇ ପାଖରେ ଗୋଟେ ଚଉ ଗୋଡ ଅଛି। ଆମ ଗଞ୍ଜାମ ରେ ଏକା ଯୋଉ ଯାହାକି ଯୋଉ ଯୋଉ ଶିଳାଲିପି ଟା ଆମର କୁହାଯାଉଛି ଅଶୋକଙ୍କ ଶିଳାଲିପି ଲେଖା ହେଇଛି ଯୋଉଟାକି ଆମର ପାର୍ଲି ଭାଷାରେ ଲେଖା ହେଇଛି।
ଆଜ୍ଞା।
ଗୋଟେ ଗୋଟେ ଗୋଟେ ପସ୍ତର ପଥର ପସ୍ତର ଓପରେ ସେ ଶଳା ଲିପି ଲେଖାହେଇଛି ତାର ବୁଝିହୁଏନି।
ହ
ଏଁ ସୀସ୍ ଶିଳାଲିପିଟାକୁ ଯେତେବେଳେ ଆମର ଯେତେବେଳେ ବୋଧେ ମୋର ଗଲେ ମନ ପଡୁନି ଅନେଶ ପଦ ନାଇଁ ନାଇଁ ନାଇଣ୍ଟି ଟୁ ‌ ଯେବେ ରାଜୀବ ଗାନ୍ଧୀ ମରି ମୃତ୍ୟୁବରଣ କଲେ ତା ପୂର୍ବରୁ ଗୋଟେ ବର୍ଷ ଆସିଥିଲେ। ଆସିକି ସେ ଦେଖିଥିଲେ ସେଠୁ ସେଟାକୁ ଟିକେ ରକ୍ଷଣ ବେକ୍ଷଣ କରିକି ଯାଇଥିଲେ ସେ ପସ୍ତରକୁ। ଟିକେ ଅତି ଲେଖା ହେଇଯାଇଚି ସେଇ ଶିଳାଲିିପି ରେ ସିଏତ ବୁଦ୍ଧିଷ୍ଟ ଧର୍ମ ଅବଲମ୍ବନ କଲେ ଶୀତ ଉପରେ ଗୋଟେ ଅଛି ଯୋଉଟା କି ଏଓ ଉ ପ୍ରସିଦ୍ଧ ହେଇନାହିଁ ଆଉ। ହଉ ପଶି ଜଉଗଡ ଯାହାକି ଆମେ ଆମେ ତୃତୀୟ ଶ୍ରେଣୀ ନା ଚତୁର୍ଥ ଶ୍ରେଣୀ ପାଠରେ ଅଛି। ହଁ ଯୋଉ ଖଣ୍ଡଗିରିରେ ଏଇ ଯୋଉ ରେ ଲେଖା ହେଇନି ଶିଳାଲିପି ତାର କିଛି ଅଂଶ କେବଳ ଗୋଟିଏ ପସ୍ତର ରେ ଆଉ ଗୋଟିଏ ଛୋଟ ବଟ ପସ୍ତରରେ ଖାଲି ଅଳ୍ପ ଅଛି ଲେଖା ହେଇଅଛି। ଯୋଉଗୁଡା ଯୋଉଗୁଡା କି ଲୋକଲୋଚନ କୁ ବେଶୀ ଆସିନାହିଁ।
ସେଇଟା ସେଇ ମାନେ କଁ କହିଲେ ଆମର ଯୋଉ ଏବେ ସୋସିଆଲ ମିଡ଼ିଆ ରେ ଚାଲିଲାଣି ସେ ସେଥିରେ ଯଦି ସେଇଟା ବି ମାନେ ଏଁ ଯଦି ବି କିଏ ବି ସୁଟ୍ ସେଟିଙ୍ଗ ସେମତି କରିକି ମୋବାଇଲ ରେ ଉଁ ହଁ ସେ ଟାଇପ୍ ର
ଏବେ ଏଇ ବର୍ଷସମସ୍ତେ ଟିକେ ଲାଗିକି କଲେକ୍ଟର ମାନେ ଆସିକି ଯୋଉ ଗୋଟେ ମହୋତ୍ସବ ଏଁ ଗୋଟେ ତିନି ବର୍ଷ ତଳେ କରିଥିଲେ। କିନ୍ତୁ ଆଉ ହେଇନାହିଁ। କିନ୍ତୁ ଏଇଟା ତ ଆମ ପ ଏରିଆ ପାଇଁ ଗଞ୍ଜାମ ଜିଲ୍ଲାପାଳ ଏଇ ପାଖାପାଖି ପାଇଁ ଗୋଟିଏ ପ୍ରସିଆ ହେବାକୁ ଯାଉଛି ଆଉ।
ରେ ଗମାନଗମନ ସୁବିଧା ଥିଲେ ମଧ୍ୟ ରହିବାର ସୁବିଧା ବେ ପର୍ଯ୍ୟଟକ ପାଇଁ କିଛି ନାହିଁତ। ରହିବା ପାଇଁ ସେମାନେ ଯେ ସବୁ କିଛି ଆମର ଶୌଚାଳୟ ବ୍ୟବସ୍ଥା ଟିକେ ହେଇଗଲେ କହିଲେ ସବୁ ଉନ୍ନତି ହେଇଯିବ ସେ ଚେଷ୍ଟା ଚାଲିଛି।
ଆଉ ରହିଲା ଆମର ପ୍ରା ପ୍ରାକୃତିକ ସୌନ୍ଦର୍ଯ୍ୟ ହିସାବରେ ଲିପ୍ତହେଇଗଲେ ନ୍ୟାଚୁରାଲ ରେ ଆପଣ ଆମରଶ କୋରୋଡା ଅଛି ଗଞ୍ଜାମ ଜିଲ୍ଲାର ସେ ଭିତରକୁ ଆଉ ଗୋଟେ ଜଙ୍ଗଲ ଅଛି। ସେଠି ଚିରଶ୍ରୋତା ଗୋଟେ ଝରଣା ଅଛି।
ଆଜ୍ଞା, ଆମର ଝରଣା କହିବାକୁ ଗଲେ ଆମରଏଠି ଗୋଟେ ନୟାଗଡ଼ ସାଇଟ୍ ରେ ବି ଆପଣଙ୍କର ଅଛି ୱାଟରଫଲ୍।
ହଁ ଆମର ଆପଣଙ୍କର ନୟାଗଡ ଯୋଉ ବୁଗୁଡା ତ ଆମର ଗଞ୍ଜାମ ର ବଡର ତଳି ବୁଗୁଡାଟା ବୁଗୁଡାଟା ତ ଆମର ଆମର ଗଞ୍ଜାମରେ ଯାଉଚି ତ ହଁ। ବୁଗୁଡା ଆମ ଗଞ୍ଜାମରେ ଯାଇଥାଏ। ହଁ ବାସ ଆପଣଙ୍କ ଲଡୁବାବା
ଆଜ୍ଞା ଆଜ୍ଞା ଲଡ଼ୁବାବା ଅଫ ନୟାଗଡ଼।
ହଁ ନୟାଗଡ଼।
ସେପଟେ ତ ବହୁତ ସାରା ମନ୍ଦିର ବି ଅଛି ଆମର ଏବେ ଏବେ ତ ନୂଆ ହେଇଚି। ଇଏ ଆମର ସେପଟେ ଫତେ ଯୋଉ ରାମ ମନ୍ଦିର ଗୋଟେ ହେଇଚି। ସେପଟେ ଫତେଗଡ଼ ରାମ ମନ୍ଦିର ଆଉ ଗୋଟେ ଦେବ ବୀଙ୍କ ମନ୍ଦିର ବୈଷ୍ଣବ ଦେବୀଙ୍କ ମନ୍ଦିର ସେପଟେ ଗୋଟେ ହେଇଚି ଆମର।
ଏ ବୈର୍ଷ୍ଣ ଦେବୀ ମନ୍ଦିର ଏବେ ନୂଆରେ ହେଇଥିବବୋଧେ।
ଆଜ୍ଞା ବୈଷ୍ଣବଦେବୀ ମନ୍ଦିର। ନୂଆ ହେଇଚି ଏଇଟା ଏବେ। ଆମେ ତ ବାହାରକୁ ଏମିତି ବି ବହୁତ ଲୋକ ଯାଇପାରନ୍ତିନି ବୁଲିବାକୁ। କୁ ଏଇଠି ତ ବି ପାଖରେ ହେଇଗଲା ଆମର ବୈଷ୍ଣବ ଦେବୀ ମନ୍ଦିର ଯିଏ ବି ଯାଇ
ହୁଁ ସେଇ ତ ଯାଇପାରେ ବା ବୈଷ୍ଣବୀ ଦେବୀ ତ ସେଇ ତ ମାଆଙ୍କ ପାଖକୁ ଯିବା କଥା ଯାହା ଭ
ଆଜ୍ଞା ଭକ୍ତିରେ ଯୋଉଠି ଦେଖିଲେ ଡାକିଲେ ବି ମା ଶୁଣିବେ ସେଇଟା। ଆଜ୍ଞା ଆଉ ବି ଆମର ବି ରାମ ମନ୍ଦିର ଅଯୋଧ୍ୟା ତ ସେଇ ସେଟା ବି ଆମେ ସେଠିକି ବି ସବୁ ଯାଇ ମାନେ ସମସ୍ତିଙ୍କ ମାନେ ଇଏରେ ଯାଇ ହେବନିନା। ଅ ଏଠି ବି ପାଖରେ ଆମର ଫତେଗଡ ରାମ ମନ୍ଦିର ଆଜ୍ଞା ଆମର ବି ପା ଖେରେ ଏପଟେ ଫତ ଏତେବଡ ରାମ ମନ୍ଦିର ଯୋଉଟା ଟା ଆମର ବି ସେଇଟା ବି ଫେମସ୍ ହେଇଗଲାଣି। ସେଠିକିବି ଯାଇକି ଆପଣ ବି ବୁଲିକି ଆମେ ବି ଆସିପାରିବା ସେପଟେ ଗୋଟେ ବୁଲିବା ପାଇଁ ବି ଅଛି। ଆଉ ଏପଟେତ ଆମର ଅଛି ଭୁବନେଶ୍ଵରରେ ତ ଆଜ୍ଞା ମୁଁ ବି ଯାଇଛି ସେଠିକି ବହୁତ ବର୍ଷ ତଳେ।
ହୁଁ ହୁଁ।
ନୟାଗଡ଼
ଭୁବନେଶ୍ଵରରେ ତ ଆମର ଏପଟେ ଅଛି ଆଜ୍ଞା।
ନାଚ ନାଁ ଟା ଶୁଣି ଥିବେ ଯୋଉଟା ନୟାଗଡରେ ମଧ୍ୟ ଅଛି। ଦଣ୍ଡନାଚ ବୋଲି ହଁ ହଁ।
ଆଜ୍ଞା। ଶୁଣିଚି ନା କିନ୍ତୁ ସେ ଜିନିଷ କେତେବେଳେ ମାନେ କଣ କହିଲ ଆଜ୍ଞା ସେଇ ଜିନିଷ ବୋହୁତ ଲୋପ ପାଇଗଲାଣି ନା ସେଇଟା ଆଉ ବେଶୀ ଆଉ
ନାଇଁ ନାଇଁ ଏଠି ଆମର ଗଞ୍ଜାମରେ ଲୋପ ପାଇନି। ହୁଁ ନାଇଁ ଗଞ୍ଜାମରେ ଲୋପ ପାଇନି। ଗଞ୍ଜାମରେ ଦଣ୍ଡ ନାଟ ଲୋ ଲୋପ ପାଇନି ଆ-ଆ-ଆ ହଁ ପ୍ରସିଦ୍ଧ ଅଛି ହଁ। କିନ୍ତୁ ନୟାଗଡ଼ରେ ଦଣ୍ଡନାଟ ମଧ୍ୟ ଆମେ ଶୁଣିବାକୁ ପାଇଚୁ ଆଉ ସେଠୁ ମ ଦଣ୍ଡ ନାଚ ଆମର ଏଠିକି ଆସିଛି ଆସିଅଛି ଏପଟେ। ଆମର ଗଞ୍ଜାମକୁ ଆସିଛି ନୟାଗଡ ଧାନା ଟା ଆସି ଆଉ ସେ ଆମ ଗଞ୍ଜାମରେ ଯେତେ ଯ ପ ପ୍ରତ୍ୟେକ କଲେ ଏପରି କି ପ୍ରତ୍ୟେକ ବ୍ଲକରେ ଦିଟା ବି ଏ ପ୍ରତ୍ୟକ ପ୍ରାୟ ବ୍ଲକ ରେ ସବୁ ଗ୍ରାମାଞ୍ଚଳରେ-ଏ-ଏ ଗୋଟେ ଗୋଟ ଗୋଟେ ଉ-ଉ ଗୋଟେ ଦିଟା ତିନିଟା ଚାରିଟା ପାଞ୍ଚଟା ଏମିତି ଗ୍ରାମାଳଚଳ ଗ୍ରାମରେ ଗୋଟ ଗୋଟେ ଦଣ୍ଡନାଟ ପାଇପାରିବେ।
ଗଞ୍ଜାମର।
ଆଜ୍ଞା।
ହୁଏତ ନୟାଗଡ଼ର ସବୁ ଡିଷ୍ଟ୍ରିକ୍ଟରେ ନ ଥାଇପାରେ।
ଆଜ୍ଞା।
କିନ୍ତୁ ନୟାଗଡ଼ ଦଣ୍ଡନାଟ ଆମେ ଶୁଣିଚୁ ଆଉ ଦେଖିନି ତ ଦେଖିନାହିଁ ଆସୁଛି।
ଦଣ୍ଡ-ଅ-ଅ ନା ଟ ପ୍ରାୟତଃ ଆମର ଯୋଉ-ଉ-ଉ-ଉ ପଣା-ଆ-ଆ-ଆ ସକ କ୍ରାନ୍ତିରେ ହୁଏ ଏଇଟା।
ହୁଁ ନାଇଁ ନାଇଁ ପଣା-ଆ-ଆ ତ ହଁ ମେରୁ ମେରୁ ଘୁସି ସ
ହଁ ମେରୁ।
ମେରୁକୁ ସେ ସରିଥାଏ ହଁ।
ସେଇ ଟାଇମରେ ହେଇଥାଏ ମୁଁ ଶୁଣିଛି, ଆଜ୍ଞା ନ ହଁ ନୂଆ ନୂ ନୂଆ ବର୍ ଷନ ସେଟା ଓଡିଆରେ ନୂଆ ବର୍ଷ ଆମର ସେଟା।
ହୁଁ ନୂ ନୂଆ ବର୍ଷ ହୋଉ ସେ ସେ ସେତେବେଳୁ ଶେଷ ହୋଇଥାଏ, ସେତ ମେ ମେରୁ ହୋଇ ଶେଷ ହୋଇଥାଏ ଆମର ଏପଟେ
ଆମର ତ ଏପଟେ ଗାଁ ମାନଙ୍କରେ ବି ସବୁ ଗୋଟେ-ଏ-ଏ ବି ଆମର ଉ-ଉ ସେଇ ପଣା କୁ ମାନେ ପଣା ସଂକ୍ରାନ୍ତି କି ଆମର ଏପଟେ ବି ସେଇ ଦଣ୍ଡ-ଅ-ଅ ଯୋଉ ସେଇ ଟାଇପ୍ର ହଁ ସେଇ ଟାଇପ୍ର ଖେଳ ଆମର ଯଉ କଣଟେ କ ଅଟାରେ ଗଡ଼ନ୍ତି ଠାକୁର ଆମର ହେଲା ଏପଟେ-ଏ-ଏ ନିଆଁ ଯୋଉ ଧରିକି-ଇ-ଇ ମାନେ ସବୁ ପ୍ରକାରିଆ ମାନେ ଏମିତି-ଇ-ଇ ଆକ୍ଟିଭିଟି କରନ୍ତି। ଆମର
ସେ ଯୋଉ ନିଆଁରେ-ଏ-ଏ ଧରିକିରି କରନ୍ତି ସେଇଟା କୋ ହୁଁ ସେଇଟାକୁ ଏକଟେ କୁହାଯାଆନ୍ତି ଅଗ୍ନି ସ୍ନା ନ କୁହନ୍ତି ଅଗ୍ନି ଦଣ୍ଡ ବୋଲି କୁହନ୍ତି।
ଆ ସେଇଟା ବି ହୁଏ ଆଉ ଯୋଉ-ଉ-ଉ ଆଜ୍ଞା।
ସେମାନେ ଏତୀୟ ଦିନି-ଇ-ଇ ସ୍ନାନ ନକରିକିରି ସନ୍ଧ୍ୟା ବେଳକୁ ସେ ଯୋ ଅ ନି ରିଟାକା ଏ ଟାଇପ ନା ନା ସ ସକାଳୁ ସ୍ୱଚ ଫଉଚ ହେଇ ଟିକେ ସ୍ନାନ କରିବେ ଅଗ୍ନିଦଣ୍ଡ ଅ-ଅ-ଅ-ଅ ଆଉ ଯୋଉଟା କି ଆମର ଗଞ୍ଜାମ ରେ ମଧ୍ୟ କିଛି ଅଛି ସ୍ଥାନରେ ଅଗ୍ନି ଦଣ୍ଡ ଅଛି। ଆଉ କିଛି ଅଞ୍ଚଳ ଗ୍ରାମାଞ୍ଚଳରେ ସେଟାକୁ ପାଣି ଦଣ୍ଡ ବୋଲି କହୁଚନ୍ତି। ଯୋଉଟା କି ପୋଖରୀରେ ଯାଇକି କରିବେ? ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉ ପରମ୍ପରା ଟା
ସେ ପରମ୍ପରା ଟା ଆମର ଆକ୍ଚୁଆଲି ସେଡା ସହରାଞ୍ଚଳ ତ ଦେଖିବାକୁ ମିଳିବନି ଆମ ସେଇ ଗ୍ରାମାଞ୍ଚଳ ଯାହା ଦେଖିବାକୁ ମିଳିବ ଏପଟେ ତ ସେରା ସବୁ ମାନେ ଭୁବନେଶ୍ୱରେ ସେରା କହିଲେ ବି କେହି ଜାଣି ବି ପାରିବେନି?
ସେ ତ ହେଲା ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଆଉ ଗୋଟେ ପରମ୍ପରା ଅଛି ଲୋକ ନୃତ୍ୟ ହିସାବରେ। ଆମର ଏପଟେ କହିବେ ଗଞ୍ଜାମର କେଳା ନୃତ୍ୟ ବଏ କେଳା ନୃତ୍ୟ ବ ମୁଁ କହିଲି ସେମାନେ ଗୋଟେ ପୁଡା ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ଯେପରି ସର୍କେସ ଥିଲା ଆଗେ। ସର୍କସ ଟାଇପର ସେଇ ଟାଇପ ର କରନ୍ତି। କିଛି ନିଅନ୍ତିନି କଣ ଯାହା ପଇସା ପତ୍ର ଦେଲେ କି କେତେ? କି ଗାଁ ମଝିରେ ଆସିକି କରିବେ ଆଉ ଚାଉଳ ଫାଉଳ ଦେବେ। କମ୍ ପାଆନ୍ତି ପାରିଶ୍ରମିକ ତଙ୍କେ କମ୍ ପାଆନ୍ତି ବିଭିନ୍ନ ପ୍ରକାର ଖେଳ ଦେଖାନ୍ତି। ଏପରିକି ଗୋଟେ ଯୋଉଟା କି ଆମେ ସର୍କସରେ କରନ୍ତି ବାହାର ରାଜ୍ୟ। ଦେଖନ୍ତି ନହେଲେ ଫରେନ ରେ ଦେଖାଉଚନ୍ତି ସେ କାର୍ଯ୍ୟ ମଧ୍ୟ କରନ୍ତି ଏଇଠି। ବଡ ଲମ୍ବା ବାଉଁଶ ରଖିଥିବେ ସେ ଉପରେ ଜଣେ ଯିବ। ପୁରା ଫୁରା ଘିରି ଘିରୀ ବୁଲିଲଣି ନା ଆଉ ବେଶୀ କିଛି ଡିଫିକଲ୍ଟ କାମ ଯା ମଧ୍ୟ କରନ୍ତି। ଏମତି ପଥର ଫଥର ଭାଙ୍ଗିବା ହୁଁ ଦୌଡିରେ ଚାଲିବେ ହଁ ଦୌଡିରେ ଚାଲନ୍ତି। ରଥରେ ଚାଲିବ ଚାଲନ୍ତି। ସେଇଠି ବିଭିନ୍ନ ପ୍ରକାର କାର୍ଯ୍ୟ କରନ୍ତି ଯେଉଁଟା କି ସେଇଆ କରନ୍ତି? କିନ୍ତୁ ସେମାନେ କରିକି ସେମାନେ ପାରିଶ୍ରମ ବେଶୀ ପାଆନ୍ତି ନାହିଁ। ଉଁ ସେମାନେ ଯାହା ଲୋକମାନଙ୍କ ଦ୍ୟ ହୁଁ ଯିଏ ଯେ ଯିଏ ଯେତେ ହଁ କଷ୍ଟ କରନ୍ତି ତା ବଦଳେ ତାଙ୍କ ପା ପା ବିଭିନ୍ନ ପ୍ରକାର ଚାଉଳ ଯୋଉ ପ୍ର ଚାଉଳ ଟିକେ ପାଆନ୍ତି ଆଉ କି କେତେ ଚେଞ୍ଜ୍ ପଇସା ପକାନ୍ତି। ଆଜି ଗୋଟେ ଗ୍ରାମ କୁ କାଲିକି ଅନ୍ୟ ଗ୍ରାମକୁ ସେଇଟା କରି କରି ସେଇଟା ମଧ୍ୟ ଲୋପ ପାଇଗଲାଣି। ଆଉ ଟେ ଥିଲା।
ସେଇଟା ମୁଁ ପିଲା ବେଳେ ଦେଖିଥିଲି ଆମର ସେଇଟା ଆଉ ମାନେ ସେଇଟା ଆଉ ଦେଖିବାକୁ ବି ସ୍ୱପ୍ନ ମାନେ ସେଉଡା ଆଉ ହଉନି ନା ଲୋପ
ଯେହେତୁ ପାରିଶ୍ରମ ପାଉନାହାନ୍ତି ଲୋପ ପାଇପାଇ ଯାଉଛି। ଲୋକ ନୃତ୍ୟ ଅଛି ଗଞ୍ଜାମର ଦାସ ଗା ଦୁଇଟି ହଁ ଦା ଟିକେ ନା ଟା ଶୁଣୁ ଟିପ ଓୟ ଆଲା ପାଲା ସୃଷ୍ଟି ହେଇଛି ପାଲା
ଆଜ୍ଞା ପାଲା
ଆଜି ବି କଟକ ପାଲା ପାଲା ନାଚ ପାଲା ନୃତ୍ୟ ଆମର ଏପ
ଆଜ୍ଞା।
ସେଇଟା ମଧ୍ୟ ଆମର ଏପଟେ ଲୋପ ପାଇଗ ପରବର୍ତ୍ତୀ ଯେହ୍ନେ
ନାଇ ଦାସକାଠିଆ ସେଇଡା ବି ଆମର ଟେଲିଭିଜନରେ ବି ଆମର ବି ସେଇଠି ଆଜ୍ଞା କୁହନ୍ତୁ?
ସି ତାଙ୍କ ଲୋକ ଆ କରନ୍ତି ଆପଣ ଦେଖିଥିବେ?
ଆଜ୍ଞା।
ତାଙ୍କର ପରନଗର ଆଉ ସେମାନେ କିଏ କରୁନାହାନ୍ତି? ସ ଯୁଗରେ ସଆର୍କସ କାଲିବି ସେମାନେ ଇଏ ମଧ୍ୟ ଲୋପ ପାଇଗଲାଣି ଯୋଉଟା କି ଆମ ଗଞ୍ଜାମରୁ ଯେ ଏବେ ସୃଷ୍ଟି ହେଇଥିଲା ଆଉ ପ୍ର ସେ ତ ମଧ୍ୟ ଥିଲା ଏବେ ସେ ଦାସକାଠଆ ଖୋଜିବେ ହେଲେ କମ୍ କମ୍ ଜାଗା। ଆଉ ଯୋଉମାନେ ମୋର କରୁଚନ୍ତି ବୟସ୍କଜାଙ୍କ ଅଛନ୍ତି ତାଙ୍କ ପରବର୍ତ୍ତୀ ସମୟରେ ଆଉ ସିଏ। ଆଗୁ ବଢିପାରୁନି ଏଠି କିଛି କିଛି ସାଗ। ପ୍ରତ୍ୟେକ କାର୍ଯ୍ୟକ୍ରମ ଯାହା ହଉ ମଧ୍ୟ ଲୋପ ପାଇଯାଉଚି ଆଜି କା ଯୁଗରେ।
ହଉ ଯାହା ହଉ କି? କିଛି କିଛି ତ ବଞ୍ଚିକି ଅଛି ଯାହା ହଉ କିଛି ମାନେ ଯୋଉ ପର୍ଯ୍ୟନ୍ତ ଚାଲିଚି ଚାଲୁ। ହ
ନାଇଁ ନାଇଁ ବର୍ତ୍ତମାନ ନୂଆ ନୂଆ ଯୋଉ ପିଲାମାନଙ୍କୁ ମେ ଶିଖ ହଁ ଧନ୍ୟବାଦ।
ଆଜ୍ଞା।